ହେଲୋ।
ହ୍ୟାଲୋ।
ହଁ ଆଜ୍ଞା ନମସ୍କାର।
ନମସ୍କାର, କେମତି ଅଛନ୍ତି?
ହୁଁ ଭଲ ଅଛି, ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି। ଆଉ ଆଜି ରୋଷେଇ କଣ କରିଥିଲେ କଣ ଖାଇଲେ?
ଆଜି ରୋଷେଇ ଭାତ ଆଳୁ ଝୋଳ ଆଉ ଲାଉ ବେସର। ଆଉ ଆମ୍ବ, ଶାଗ ଭଜା। ଆପଣଙ୍କର?
ବାପରେ ବହୁତ ପ୍ରକାରର ଖାଦ୍ୟ କରିଛନ୍ତି ତାହେଲେ।
ମତେ ଲାଉ ବେସର ଖାଇବାର ବହୁତ ଦିନ ହେଇଗଲାଣି। ହଁ ହଁ ସେଇଭଳିଆ ଖାଇବା ହିଁ ମିଳୁନି। ଭଲ ଲାଗେ ଭଲ ଲାଗେ ଲାଉ ରେ ପୁଣି ବଡି ବି ଏ ଯୋଉ ଲାଉଵଡି।
ହଁ ହଁ ହଁ ହଁ ଲାଉ ଵଡି ମିଶେଇକି ତା ସହିତ ପୋଇ ବି ମିଶେଇଲେ ଭଲ ଲାଗେ।
ହଁ ମୁଁ ଖାଇନି ସେମିତି କେବେ ବାକି ଭଲ ଲାଗୁଥିବ? ତ ସେଇଟା ହିଁ ମୁଁ ଖାଇଲି ଆଜି ଭାତ, ଡାଲି, ଆଳୁ ଭର୍ତ ତା ଆଉ ବଡ଼ି ଚୁରା ଖାଇଲି।
ଓ ଭଲ ଆଇଟମ୍ ଆଉ।
କଁ କରିବା ଆଉ ଏବେ ତ ମାନେ ଯେମିତି ଖାଇବା ହଉଛି ଆଜିକାଲି ଦୁନିଆରେ। ଯାହା କିଣିଲେ ସବୁ ଥରେ କିଛି ନା କିଛି ରାସାୟନିକ ଜିନିଷ ମିଶୁ
ହଁ ସବୁଠି। ଆଉ ମାନେ ଆଗ ଭଳି ଆଉ ନାହିଁ।
ହଁ ଆଗରୁ କଣ ହଉଥିଲା ନା ମାନେ ସମସ୍ତେ ଟିକେ ଜୈବିକ ପ ପଦ୍ଧତିରେ ଚାଷ କରୁଥିଲେ ଏ ରାସାୟନିକ ସାର ଟିକେ କମ ପକଉଥିଲେ। ଏବେ କିନ୍ତୁ ସେ ଜିନିଷକୁ ବି କିିବା ଚକରରେ ଅଧିକା ଯେମିତି ଆମେ କମ ଜାଗାରୁ ଅଧିକା ଫସଲ ପାଇପାରିବା ସେ ସେଇଟା ଭାବିକି ସମସ୍ତେ ସାର କୀଟନାଶକ ଔଷଧ ଉଁ ପକଉଛନ୍ତି।
ଜଲଦି ଜଲଦି ବି ହେଇଯାଉ କହିକି ସାର ପକେଇ ଦଉଛନ୍ତି।
ହଁ ଆମେ ଯେମିତି ଭାବୁନୁ ଗୋଟେ ଲୋକଟାକୁ ଯଦି ଆମେ ଦେଖିବା ତା ସେ ପତଳା ଦୁବଲା ପତଳା ହେଇକିନା ଥିବ ପ୍ରଥମ ହେଲା। ଦି ଦିନ ତିନି ଦିନ ପରେ ଦେଖିବା ତାର ପୁରା ବଡି ବାହାରି ଯାଇଥିବ। ଆଉ ମାଂସପେଶୀ ପୁରା ସୁଦୃଢ ହେଇଯାଇଥିବ। ତାପରେ ସେଇଟା ସବୁ ମେଡିସିନ ହୁଁ ଖାଇ ଖାଇଦଉଛନ୍ତି ବିଭିନ୍ନ ପ୍ରକାର ଔଷଧ ଖାଇ ଦଉଛନ୍ତି ତାପରେ କିଡନୀ ଫେଲିଓର ହଉଛି କେତେବେଳେ କେତେବେଳେ ଆମର ଅ ହୃଦପିଣ୍ଡ ଖରାପ ହଉଛି।
ଏଇଗୁଡା ସବୁ ରୋଗକୁ ମାନେ ଆ ଆଗ କାଳର ମାନେ ଦେଖିବେ ଲୋକ ଲୋକଙ୍କ ସହିତ ଏସବୁ କାହାର ନାହିଁ କିନ୍ତୁ ଏବେ ଯୋଉମାନଙ୍କର ସହିତ ସମସ୍ତଙ୍କର। ମାନେ ଯୁବପିଢି ମାନଙ୍କର ବି କିଡନୀ ଖରାପ ହଉଛି ହୃଦ ରୋଗ ହଉଛି ଖାଇବା ପିଇବା ପାଇଁ।
ଆଜ୍ଞା ଆଜ୍ଞା ସତ କଥା କହିଲେ ନାଇଁ ମୁଁ ଏଇ ଯୋଉ ଉଦାହରଣ ଟା ଦେଲି ସେଇଟା ଏଇଥିପାଇଁ ଦେଲି ଯେ ମାନେ ଯେମିତି ଆମେ ନିଜ ଦେହଟାକୁ ଶୀଘ୍ର ଶୀଘ୍ର ମାନେ ବହୁତ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଔଷଧ ଖାଇ ଦଉଛେ ସେଭଳିଆ ଆମର ଗଛ କୁ ଛୋଟ ରୁ ବଡ ହବା ପାଇଁ ଯେତିକି ଟାଇମ ଲାଗିବା କଥା ସେତିକି ଟାଇମ ନ ଲାଗୁ ବୋଲି କହିକି ସାର ପ୍ରଚୁର ପରିମାଣରେ ବ୍ୟବହାର କରୁଛନ୍ତି। ତ ଗଛ ସିନା ବଡ ହେଇଯାଉଛି ଫଳ ବି ଦଉ ଟେ ବଡ ବଡ ଫଳ ଦୋଉଛି କିନ୍ତୁ ତା ପଛରେ ଥିବାର ଯୋଉ ସେଇ ଯୋଉ ବିଷାକ୍ତ ଜିନିଷଟା ସେଇଟା ବି ତ ଗଛ ଭିତରେ ରହୁଛି
ହଁଅ। ଏଥିରେ ପୋଷଣ ବେଶି ରହୁନି ବିଷାକ୍ତ ବେଶୀ ରହୁଛି।
ହଁ ଆଗ କାଳର ଗଛ ସବୁ ପୋକ କିମ୍ ବା ଅନ୍ୟାନ୍ୟ ରୋଗ ଠାରୁ ମାନେ ବହୁତ ପ୍ରକାର ରେଜିଷ୍ଟାଣ୍ଟ ହେଇନଥିଲେ କିନ୍ତୁ ଏବେ ଦେଖିବା ଯଦି ମାନେ ଟିକେ କଣ ରୋଗ ହେଇଗଲା ଗଛ ପୁରା ଟୋଟାଲ ଫସଲ ନଷ୍ଟ। ସେଥିପାଇଁ ତ ଏତେ କୀଟନାଶକ ଔଷଧ ପକେଇବାକୁ ପଡୁଛି। ନହେଲେ ଆଗରୁ କେତେ ଲୋକ କୀଟନାଶକ ଔଷଧ ପକଉଥିଲେ।
ଷାଠିଏ ବର୍ଷ ତଳକୁ ଯୋଉମାନେ ସେମାନଙ୍କୁ ଦେଖିବ ମାନେ ସେମାନେ ତ କୋଡିଏ ବର୍ଷର ଭଳିଆ ପୁରା ୟଅ ମାନେ ପୁରା ଯୁବ ଥିବେ କିନ୍ତୁ ଏବେ ଦେ ଦେଖିବ କୋଡିଏ ପଚିଶ ବର୍ଷ ର ଯୁବ ପିଡ଼ି ଷାଠିଏ ବର୍ଷ ଭଳିଆ ହେଇ ନି ସାର ଖାଦ୍ୟ ଖଇକି
ଦେଖୁନାହାନ୍ତି ଆପଣ ମାନେ ସାର ଖାଦ୍ୟ ତାପରେ ଜୀବନ ଶୈଳୀରେ ପରିବର୍ତ୍ତନ। କନ ଆପଣ ଦେଖୁଥିବେ ଏବେ ଏ କେ ହୁଁ। ଆପଣ ଦେଖୁଥିବେ ସକାଳୁ ଆଗ କାଳର ଲୋକମାନୋନେ ସବୁଉଠିଲେ। କୋଦାଳ କୁରାଢ଼ୀ ଧରିକି ହଳ ଲଙ୍ଗଳ ଧରିକି ବିଲକୁ ଯାଉଥିଲେ। ନା କଣ ତ ସେଠି ତାଙ୍କର ଶାରୀରି ପରିଶ୍ରମ ହଉଥିଲା ତ ଦେହରେ ଥିବା ଯାହା ବି ଖାଦ୍ୟ ହଜମ ସବୁ ହି ଯାଉଥିଲା ଦେହରେ ମିଶୁ ଥିଲା ଭଲ ରହୁଥିଲା ଦେହ କିନ୍ତୁ ଏବେ ସକାଳ ପ୍ରାପ୍ତି ମୋବାଇଲ ଧରିକି ଆମେ ବସୁଛେ।
ଆଜ୍ଞା ରାତି ଗୋଟେ ଯାଇ ମୋବାଇଲ ଧରିକି ବସ ତେଣି ପୁଣି ସକାଳ ଦଶଟାରେ ଉଠିବେ ହେଁ।
ଆଜ୍ଞା ସେଇଟା ତ ଦେହରେ ଯାହା ରୋଗ ନହବା କଥା ମଧ୍ୟ ସେ ପ୍ରକାର ରୋଗ ହଉଛି ଛୋଟ ପିଲାଙ୍କର ଡାଇବେଟିସ୍ ବାହାରୁଛି। ମଧୁମେହ ରୋଗ ବାହାରୁଛି ଆଉ ଆଉ ତ ଦେଖିଥିବେ ଚୁଟି ପାଚିବା କମନ ମାନେ ପଞ୍ଚମ ଷଷ୍ଠ ପିଲା ଦଶମ ବେଳକୁ ଚୁଟି ପାଚି ଯାଉଛି। ହେଲା ଆଉ ଝଡି ବି ଯାଉଛି ସତ କଥା। ତାପରେ ଆଉ ଗୋଟେ ଜିନିଷ ଚଷମା ସମସ୍ତେ ଲଗଉଛନ୍ତି ଏବେ।
ସମସ୍ତେ ସମସ୍ତେ ଆଗରୁ କଣ ଆମେ କେହି ଚଷମା ଲ ଲେ ଆମେ ଚିଡାନ୍ତି ଏ ଚଷମା ପିନ୍ଧି କିନ୍ତୁ ଏବେ ଗୋଟେ ଚଷମା କଣ ଦେଇ ଯାଇଛି କହିଲେ ମାନେ ଅ ମାନେ ଜୀବନର ଗୋଟେ ଅ
ହଁ ଆଧୁନିକ ଯୁଗରେ ଗୋଟେ ଦେଖିବାକୁ ପଡିବ। ମାନେ ଯେ ଦେଖିବ। ମାନେ ଆଗରୁ କଣ ମାନେ ଆଗରୁ ଚଷମା ପିନ୍ଧୁଥିଲେ ଏଇଟା ବହୁତ ପଡୁଥିବ ବୋଧେ। ନାଇଁ ପଢାକୁ ପିଲା ବୋଲି କହୁଥିଲୁ ଆମେ କିନ୍ତୁ ଏବେ ଚଷମା ପିନ୍ଧିଲେ ଏ ମୋବାଇଲ ଦେଖି ବେଶୀ ଦେଖୁଛୁ ସେଥିପାଇଁ ଚଷମା ପିନ୍ଧୁଛିୁ ବୋଲି କହୁଛନ୍ତି। ମାନେ ନଜରିଆ ସମସ୍ତଙ୍କର ବଦଳି ଯାଇଛି। ଚଷମା ପ୍ରତି ମଧ୍ୟ ଆଗରୁ ବି ସେମିତି ଥିଲା ମାନେ ଯଦି ଆମେ ଦେଖିବା ବା ଉତ୍ସବରେ ଯଦି ଛୋଟ ଛୋଟ ଅକ୍ଷର ପଢେଇବା ପାଇଁ ଆମ ଆଖିକୁ ବହୁତ କଷ୍ଟ ଲାଗେ। ତ ସେଥିପାଇଁ ଆ ଖି ଦୁର୍ବଳ ହେଇଯାଏ ବେଳେ ବେଳେ କିନ୍ତୁ ଏବେ ମାନେ ସେଇଟା କିନ୍ତୁ ଥିଲା କଣ ନା ପଢି ପଢି ପିଲାମାନେ ଆଖି ଟାକୁ ଖରାପ କରୁଥିଲେ।
ହ
ତା ବଦଳରେ କିଛି ତ ପାଉଥିଲେ ଭଲ ଚାକିରି ହଉ ହୁଁ ଭଲ ଚାକିରି ପାଉଥିଲେ କିମ୍ବା କିଛି ଜାଗାରେ ଆ ପ୍ରାଇଜ ପାଉଥିଲେ କି ନିଜ ଜୀବନରେ କିଛି କରୁଥିଲେ କିନ୍ତୁ ଏବେ ମୋବାଇଲ ଦେଖିକି ଆଖୀ ଖରାପ କରୁଛନ୍ତି କିନ୍ତୁ କିଛି ପାଉନାହାନ୍ତି
ହଁ କିଛି ପାଉନାହାନ୍ତି ନିଜର ଦେହ ଖରାପ କରୁଛନ୍ତି। ସେ ଭବିଷ୍ୟତ ନଷ୍ଟ ହଉଛି ସବୁ କିଛି ତାଙ୍କର ମାନେ କେ ରେ ମାନେ ଜୀବନରେ ଆଗକୁ ବି ବଢି ପାରୁନାହାନ୍ତି।
ହଁ ତାପରେ ମୋବାଇଲେ କେବଳ ଭଲ ଜିନିଷ ତ ଆସୁନି ବହୁତ ଗୁଡା ଖରାପ ଜିନିଷ ବି ଆସୁଛି ଯୋଉଟା କି ଯୋଉ ଗଟିକୁ ଖରାପ ରାସ୍ତାକୁ ନଉଛି
ଆଜ୍ଞା ଆପଣ ଏଇ ଜୈବିକ ଚାଷ ଉ ପରେ କିଛି ଜାଣିଛନ୍ତି ନା
ହଁ ଜୈବିକ ଚାଷ ଆମର ପ୍ରଥମ ତାର ମୂଳ ମନ୍ତ୍ର ହଉଛି ଯେ ଆମେ କୌଣସି ପ୍ରକାର ରାସାୟନିକ ଦ୍ରବ୍ୟର ବ୍ୟବହାର ନ କରି ଆମେ କିଭଳି ଭାବରେ ଯେଉଁ ପରିମାଣରେ ଆମେ ଫସଲ କୁ ମାନେ ଯେଉ ପରିଣରେ ଆମେ ଫସଲ ଅମଳ କରୁଥିଲେ ସେଇ ପରିମାଣରେ ମଧ୍ୟ ଫସ ଫଳ ଆମର କରିବା ଆମେ ତା ଦେହରେ କୌଣସି ପରିମାଣରେ କୌଣସି କମ ହବନି କିନ୍ତୁ ଆମେ ଜୈବିକ ପଦ୍ଧତିର ପାଳନ କରିବୁ ତ ସେଥିରେ କଣ ହୁଏ ନା ଆମେ କଣ ଏଥିରେ ଫଟାସ ନା ଅମ୍ଳଜାନ ତାପରେ ଏଁ ଯୋଉ ଫସଫରସ ଦଉଥିଲେ। କିନ୍ତୁ ଏଠି କଣ ଆମେ ଖତ ଯୋଉଟା କି ବିଭିନ୍ନ ସବୁପ୍ରକାର ଖତ ଅଛି ଜିଆଖ ଜିଆ ଖତ ଅଛି ଛେଳି ଖତ ଅଛି। ନାଇଁ ଖାଲି ଖତ ତ ଦେଲେ କଣ ହୁଏନା ମାନେ ମୃତ୍ତିକାରେ ଅମ୍ଳର ପରିମାଣ ବେଶୀ ହେଇଯାଏ ଅମ୍ଳ ବେଶୀ ହେଲେ ଗଛ ପୋଡିଯିବାର ସମ୍ଭାବନା ଥାଏ ସେଥିପାଇଁ ତାକୁ କଣ କରନ୍ତି। ହଁ ଗଛ
ତ ଆମେ କେମିତି ଆମେ କେମିତି ଦେବା ତାହେଲେ ଖତ କଣ ମା ଟିକେ ମିସେଇକି ଦେବା ତାହାଲେ
ନାଇଁ ତାର ଗୋଟେ ପ୍ରଣାଳୀ ଅଛି ମାନେ ଖତ ଯଦି ଅ ଦୁଇ ସପ୍ତାହ କିମ୍ବା ସପ୍ତାହ ପୁରୁଣା ହେଇଥିବ ତାହେଲେ ତାର ଅମ୍ଳ ଅଂଶଟା କମିଯାଏ। ଆଉ ଆଉ ଯଦି ହଁ ଆଉ ସେଟାକୁ ଗୁଣ୍ଡ କରିକି ଗୁଣ୍ଡ ଖତ ହିସାବରେ ପକେଇ ପାରିବା ଆମେ ସିଧାସଳଖ ଯଦି ନ କରିପାରିବା ସେମିତି ମଧ୍ୟ ଜିଆ ଖତ ଖତ କରିକିନା ମଧ୍ୟ ପକେଇ ପାରିବା ଜିଆ ଖତ ଟା ସବୁଠୁ ଅ ହୁଁ ମାନେ ଖତ ଭିତରେ ଜିଆ ଛାଡି ଦିଅନ୍ତି
ଯିଆ ଆଣନ୍ତି ନା ପରିବା ଆଉ ରୁ ହିଁ ସେଇଟା ପଚିକି କ୍ରୀଏଟ ମାନେ ଏ ହେଇଯାଏ।
ନାଇଁ ନାଇଁ ସେଟା ଆପେ ଆପେ ଆସନ୍ତିନି ସେମାନେ ତାଙ୍କୁ ଦୁଇ ତିନିଟା ଜିଆ ମାନେ କିମ୍ବା ମାନେ କିଛି ମାତ୍ରାରେ ଜିଆ ଅଳ୍ପ ପରିମାଣରେ ଛାଡ ଦିଅନ୍ତି। ତ ସେମାନେ ଖତକୁ ବେଶୀ ଏ ଫସଫସିଆ କରନ୍ତି ଫସଫସିଆ କଲେ କଣ ହୁଏ ନା ସେଟା ଜଲଦି ମିଶି ଯାଏ ମାଟିରେ ଆଉ ଶୀଘ୍ର ଗଛ ଦ୍ଵାରା ଆ ମାନେ ପ୍ରାପ୍ତ ହେଇପାରେ ସେଟା ଗଛ ଶୀଘ୍ର ନେଇପାରେ ତାକୁ ସହଜ ହୁଏ। ଆଉ ଗୋଟେ ଖତ ସବୁଠୁ ଯୋଉଟା କି ମାନେ ଉନ୍ନତ ମାନର କୁହନ୍ତି ସେଇଟା ହଉ ଆମର ଗୋବର ଗ୍ୟାସ ପ୍ଲାଣ୍ଟ ଯୋଉଟା ରହୁଚି ଗୋବର ଗ୍ୟାସ ଆପଣ ଜାଣିଥିବେ ଗୋବର ଗ୍ୟାସ୍। କେମତି ତିଆରି ହୁଏ ହୁଁ। ଗୋବର ରୁ ଗ୍ୟାସ୍ କରନ୍ତି ଯୋଉ ରାନ୍ଧିବା ପାଇଁ ବ୍ୟବହାର ହୁଏ ଯୋଉଟା।
ଆଜ୍ଞା ଆଜ୍ଞା ହଁ ହଁ ସେଇଟା ମାନେ ଚକୁଡିକିଇ ଗ୍ କରନ୍ତି ସେଇଟା।
ହୁଁ ଚକଡିକି ତାର ଗୋଟେ ଥାଏ ମ୍ ପକେଇ ଦିଅନ୍ତି ସେଥିରେ ସେ ଗୋବରରୁ ମି
ଖରାରେ ଦେ-ଖରା ଦିନ ଭଲ ତିଆରି ହୁଏ ନାଁ ଏଇ ବର୍ଷାରେ ହବ।
ନାଇଁ ସବୁ ଦିନରେ ସେଟା ତିଆରି ହେଇପାରେ ସେଟାର ଗୋଟେ ତାର ଗୋ ଗୋଟେ ଷ୍ଟ୍ରକ୍ଚର କରିବାକୁ ପଡେ ମାଟିରେ ଖୋଳିକି। ତାକୁ ସିମେଣ୍ଟ ଦ୍ଵାରା ଚାରିପଟେ କାନ୍ଥ ବନାନ୍ତି ତାକୁ ଘୋଡେଇ ଦିଅନ୍ତି ମାନେ ଯେମୀତି ୟୁପ୍ ତା ଦେହରେ କୌଣସି ପବନ ପଶି ପାରିବ ନାହିଁ ପବନ ପାଣି କୌଣସି ପଶି ପାରିବ ନାହିଁ। ତା ଭିତରେ ଗୋବର ଗୋବରକୁ ପାଣିରେ ଢାଳିକି ପାଣି ରେ ଗୋଳେଇକି ତା ଥିରେ ପକାନ୍ତି। ତ ସେଥିରୁ ସେଟା କଣ ହୁଏ ନା ଧୀରେ ଧୀରେ ଅନ୍ୟାନ୍ୟ ଅଣୁ ଜୀବ ମାନେ ମିଶିକି ତା ଦେ ରୁଗ୍ୟାସ୍ ତିଆରି କରନ୍ତି ଯୋଉ ଗ୍ୟାସ ଟା କି ଆମର ରନ୍-ଇନ୍ଧନ ଗ୍ୟାସ ଭଳିଆ ବ୍ୟବହାର ହେଇଯାଏ ଯେମତି। ଆମେ ଏବେ ଯୋଉ ଆଣୁଚୁ ଯୋଉ ଗ୍ୟାସ କିଣିକି ବଜାର ରୁ। ସେଇ ଭଳିଆ ହିଁ ସେଏ।
ବ୍ୟବହାର ହୁଏ ସେଗୁଟା ବହୁତ କିଛି ଆଜ୍ଞା ଆପଣଙ୍କଠୁ ଜାଣିବାକୁୁ ପାଉ ଚି ବହୁତ କିଛି ତ
ଆଜ୍ଞା ତ ସେଟା କଣ ହୁଏ ନାଁ ସେମତି ଇନ୍ଧନ ପାଇଁ ବ୍ୟବହାର। ହୁଏ ରାନ୍ଧିବା ପାଇଁ ବ୍ୟବହାର ହୁଏ। ହଉ ଠିକ ଅଛି ଆପଣ ଯଦି କେତେବେଳେ ମୁଁ ଫାଙ୍କା ଥିବେ।
ସମୟ କାଢିଲେ ହଁ ଆପଣ ମତେ ବୁଝେଇଦେବେ ଆ ପୁଣି ଥରେ ଆ ଆଜ୍ଞା ଆଜ୍ଞା ଠିକ ଅଛି ଧନ୍ୟବାଦ ଆଜ୍ଞା। ହୁ